ହ୍ୟାଲୋ।
ଆଜ୍ଞା।
ବଡ଼ ଭାଇ ନମସ୍କାର।
ନମସ୍କାର ।
ଅଛନ୍ତି।
ଭଲ।
ଆଉ କଣ କରୁଛନ୍ତି ଏବେ?
ଏବେ ଆସିଥିଲି ଗାଁ ଆଡ଼େ ବୁଲୁଥିଲି। ଆପଣ?
ମୁଁ ଏମିତି ଆଜ୍ଞା ଏବେ ଜଷ୍ଟ ଆମେ ଗୋଟେ କାମ କରୁଥିଲି ଘରେ ଗୋଟେ ଆମ ଘରେ ଗୋ ଗୋଟେ ଜାଗାରେ ଗା ଟିକେ ଗୋଟେ ଛୋଟିଆ ଗାତଟେ ହେଇଯାଇଥିଲା। ମୁଁ ସେଥିରେ ସିମେଣ୍ଟ ଲଗେଇଦେଲି କାରଣ ବର୍ଷା ଦିନ ତ କୋଉ ଜନ୍ତୁ ଫନ୍ତୁ ପଶିଯିବ ଘରେ ସେଇଥିପାଇଁ ଟିକେ ସାବଧାନ ହେଇକି ଟିକେ ଲଗେଇଦେଉଥିଲି ଆଉ। ଆପଣ ଏଇନା କଣ ଭଲ ଅଛନ୍ତି?
ଆଇ ଆମ୍ ବହୁତ ଭଲ ଅଛି ଆଜ୍ଞା। ଆପଣ କେମିତି ଅଛନ୍ତି? ଆମ ଆଡେ ଯୋଉ ମାମା ଝିଅ ଟିକେ ଖରାପ ଅଛି ଏବେ। ମାମାଙ୍କ ଦିଅ ମାମାଙ୍କର ହେଇଛି ଗୋଡ ଟିକେ ଆଣ୍ଠୁ ଟିକେଇ ହେଇଛି ପ୍ରୋବ୍ଲେମ ଅଛି ମାମାଙ୍କର କେବେଠୁ ଅଛି।
ଆପଣ ଗୋଟେ ଭଲ ଡକ୍ଟରଙ୍କୁ ଦେଖାନ୍ତୁ।
କେଇଥର ଦେଖିଲଲୁଣୁ। ଭଲ ହଉନି।
ଜଣେ ସ୍ପେଶାଲିଷ୍ଟ କୁ ଦେଖାନ୍ତୁ ଯିଏ ଙ୍କ ବିଷୟରେ ବହୁତ ଭଲ ପାଠ ପଢୁଛନ୍ତି ଯିଏଙ୍କ ମାନେ ଏଇ ଗୋଡ ବିନ୍ଧା ଉପରେ। ଏଇ ବିଷୟରେ ଅଧିକ ଜାଣିଛନ୍ତି ତାଙ୍କୁ ଦେଖାନ୍ତୁ। ଟିକେ କାରଣ ଏଗୁଟା ଭଲ କଥା ନୁହଁ ଗୋଟେ ରୋଗକୁ ଯଦି ଆପଣ ଲୁଚେଇବେ ଗୋଟିଏ ଅଧିକ ବ୍ୟାପିବ ବୁଝିଲେ ନା।
ଆପଣ ଜାଣିଛନ୍ତିଇଟ କ୍ଟ କରୁନାହାନ୍ତି।
ନା ମୁୂତ ଆଗେ ସେମିତି କିଛି ଜଣଙ୍କୁ ଜାଣିନି କିନ୍ତୁ ଆପଣଙ୍କୁ ଉପଦେଶ ଦଉଛି ଆପଣ ଓଡିଶା ସରକାରଙ୍କ ବିଷୟ ତ ଜାଣିଛନ୍ତି। ସେ ବହୁତ ଜଣେ ଶ କାର୍ଡ କରିଦେଇଛନ୍ତି ସମସ୍ତ ତମ ପାଇଁ ବୁଝିଲେ ନା ତ ତାପଣ ଯାଇକି ଆପଣ ମାନେ କୌଣସି ବିନା ମୂଲ୍ୟରେ ଆପଣଙ୍କ ବୋଉଙ୍କ ଦେହ ଭଲ ହେଇଯିବ ତ ବୁଝିଲେ ନା ତ ଆପଣ ନେଇକି ଦେଖାନ୍ତୁ କିଛି ଡରନ୍ତୁନି କାରଣ ବୟସ ହେଲେ ସମସ୍ତଙ୍କ ଦେହ ପାା ଖରାପ ହୁଏ ଏଥିରେ କିଛି ଡରିବାର କଥା ନାହିଁ ଆପଣ ନେଇଖନ୍ତୁ ଟିକେ ବୁଝିଲ ନା କାରଣ ଗୁରୁଜନଙ୍କୁ ଯଦି ଏ ପୁଣ ନ ଅନେଇବେ ତାହଲେ ଆଉ କିଏ ନେବେ ସି ବି ବହୁତ ଗୁରୁଜନ ଅଛନ୍ତି ସେ କୁହନ୍ତିନ ନିଜେ ଲାଗୁଛି ସେ ଯନ୍ତ୍ରଣା ରେ ଅଛନ୍ତି।
ଆଜ୍ଞା ଆଜ୍ଞା
ଆ ଆପଣ ନିଜ ସ୍ୱାସ୍ତ୍ୟ କେମିତି ଭଲରେ ରଖିଛନ୍ତି?
ମୋର ଭଲ ଅଛି । ଆପଣଙ୍କର
ଭଲ ଅଛି ଆପଣ କଣ କରୁଛନ୍ତି ନିଜ ସ୍ୱାସ୍ଥ୍ୟ ପାଇଁ?
ଏଇ
ମ୍ୟାମ କରୁଛନ୍ତି ପ୍ରତି
ଆଜି ଏ
ହାଲୋ।
ଆଜ୍ଞା।
ପ୍ରତିଦିନ୍ ବ୍ୟାମ୍ କରୁଛନ୍ତି?
ଆଜ୍ଞା।
କେତେ କେତେ ଘଣ୍ଟା କରୁଛନ୍ତି।କେତେ ସମୟ କରୁଛନ୍ତି?
ଆ ଦି ଘଣ୍ଟା କରୁଛି। ବ୍ୟାଆମ୍।
ଦିଇ ଘଣ୍ଟା ବ୍ୟାମ୍ କରୁଛନ୍ତି ପ୍ରତିଦିନ?
ଆଜ୍ଞା।
ତାହେଲେ ଆପଣ ତ ବହୁତ ଭଲ ଶାସ୍ଥ୍ୟ ଥିବ ଆପଣଙ୍କର।
ଆଜ୍ଞା।
ଆପଣ କଣ ଭଲ ଖାଦ୍ୟ ଖାଉଛନ୍ତି।ଯୋଉଥିପାଇ କି ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହୁଛି ଟିକଏ କହିପାରିବେ?
ହୁଁ ସଖାଳୁ ଉଠି ଖାଉଛି ଚୁଡ଼ା ଖାଉଛି ଚୁଡ଼ା କଦଳୀ ତାପରେ ସକାଳୁ ତାପରେ ଆଜ୍ଞା ଚୁଡ଼ା କଦଳୀ ଖାଉଛି । ତାପରେ ଏମିତି ମାନେ ଆସିକି ବ୍ୟାୟାମ କରିକି ଶୋଇ ପଡଛି କିନ୍ତୁ ମୁଁ
କାହିଁକି ଶୋଉଛନ୍ତି ଆପଣ ମାନେ ଦେହ ଟେ ମାନେ
ଆସ ଦୁର୍ବଳ ଘଣ୍ଟା ଶୋଇକିନା ତା ପରେ ଫିଲ୍ମ ମୁଁ ଉଠିକିନା ଖାଉଚି। ଖାଇକିନା ଫେନି ଦଶଟା ବେଳୁ ଖାଉଛି କଣ ଭାତ ଖାଉଛି। ଭାତ ଖାଉଁ ଦଶଟା ଏଗାରଟା ଭିତରେ ଖାଉଛି ଭାତ ଆଁ ତାପରେ ଗୋଟେ ବେଳ କୁ ଏଇନେ ଭାତ କଣ ହେଇଥିବ ଘରେ ଭାତ ଡାଲି କଣ ନର୍ମାଲ୍ କଣ? ଆଉ ଏଠୁ ଖାଉଛି ଅ ସନ୍ଧ୍ୟା ବେଳେ ଖାଲି କ୍ଷୀର ଆଉ କ୍ଷୀର ହିଁ ପିଉଛି।
ହଁ କ୍ଷୀର ତ ବହୁତ ଭଲ ଦେହ ପାଇଁ ବୁଝିଲେ ନା।
ଆଜ୍ଞା କ୍ଷୀର ପିଉଚି ଆଉ ଆଜ୍ଞା।
ଆଉ ଆପଣ ଏବେ ମୁଁ ଖାଉଛି ଆଜ୍ଞା ଦେଖ ଦେଖନ୍ତୁ ସ ସକାଳୁ ମୋର ରୁଟିନଟା ଆପଣଙ୍କୁ କହିଦେଉଛି ମୁଁ ଯେତେବେଳେ ସକାଳୁ ଉଠୁଛି ଫାଷ୍ଟ ଖାଲି ପେଟରେ ଗରମ ପାଣିଟିଏ ପିଉଛି । ବୁଝିଲେ ଗରମ ପାଣି ପିଇବାରୁ ଦେହରେ କୌଣସି ରୋଗ ହେବ ନାହିଁ। ହେଲା ପେଷ୍ଟ ସବୁବେଳେ ସ ସଫା ରହିବ । ମନେ ରଖିଥାନ୍ତୁ ପେଟ ସ ସଫା ମାନେ କୌଣସି ରୋଗ ଆପଣଙ୍କୁ ଆସିବ ନାହିଁ । ଏଟା ମୁଖ୍ୟ ଉ ଦୋଷ ଆପଣଙ୍କ ପ୍ରତି । ଆପଣ ନିଶ୍ଚୟ ଏହି ଉପଦେଶଟା ମୋର। ରଖନ୍ତୁ ।
ଆଜ୍ଞା ରଖି ।
କହୁଛି ବୁଝିଲେ । ତାପରେ ମୁଁ ଆଜ୍ଞା ‌। ଗମ-ଗରମ ପାଣି । ପିଇଲା ପରେ। ତାପରେ ଆମେ ଦାନ୍ତ । ଆଉ ଟିକେ ବିସ୍କୁଟ୍ କିଛି ହେଲା । ବୁଝିଲେ ଏମିତି କି କିଛି କିଛି ଖାଇକି କିଛି ସମୟ ବ୍ୟାୟାମ କରୁଛି ବୁଝିଲେ ତାପରେ ରୁଟି ଫୁଟି । କିଛି ଖାଉଛି । ହେଲା ରୁଟି ସନ୍ତୁଳାଡା। ସବୁବେଳେ ଆଡ ର୍ କୁଜି କାରଣ ପରିବା ଜିଷ ଯେତେ । ଯେତେ ଆଡ୍ ରହିବ ଗ୍ରୀନ ପରିବା ମାନେ ସବୁଜ ପରିବା ବୁଝିପାରିଲେ ଯେତେ ସବୁଜ ପରିବା ରହି ଆପଣଙ୍କ ଇଏରେ । ଖାଦ୍ୟରେ ତ ଆପଣ ଯେତେ ସୁସ୍ଥ ରହିବେ କାରଣ ଏବେ ତ ମୁଖ୍ୟ ଉପଦେଶ ସମସ୍ତଙ୍କ ପାଇଁ ଆଜିକା । ମୋ ଭଳିଆ ପିଲାଙ୍କ ପାଇଁ । ଯଦି ଆମ ସ୍ୱାସ୍ଥ୍ୟ ଭଲ ରହିବ ତାହେଲେ ଆମେ ଭ ଭଲ ଶରୀର ପାଇଁ ମୁଖ୍ୟ । ଖଉ ଦେ । ଉପଦେଶ ହେଲା ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ଯୋଉ ପର୍ଯ୍ୟନ୍ତ ଭଲ ନାହିଁ ଆପଣ କିଛି କରିପାରିବେନି ଆପଣ ତ ଏବେ ଦେଖୁଥିବେ ଆପଣଙ୍କ ଗାଁରେ । ରେ କି ଆପଣଙ୍କ ଘର ପାଖରେ କିଏ? ମଣିଷ ଚାଳିଶ ବର୍ଷ ହେଲା ପରେ ଗୋଡ ବିନ୍ଧା ବାହାରୁଛି କିଛି ଏମିତି ଆଜ୍ଞା।
ପଇଁତିରିଶ ହେଇଯାଉଛି ପଇଁତିରିଶରେ ବାହାରୁଛି ଆଜ୍ଞା।
ଆମେ ଯଦି ଏବେଠୁ ଆମ ସ୍ୱାସ୍ଥ୍ୟ ପ୍ରତି ଯଦି ଭଲ ଇଏ ରଖିବା। ତାହେଲେ ଆମେ ଆଗ ଆଜ୍ଞା ଏଇଟା ହେଲା। ସବୁଠୁ ବଡ଼
ଆଜ୍ଞା
ଆଉ ବଡ ଭାଇ ଏବେ କଣ କରୁଛନ୍ତି କୁହନ୍ତୁ ଆପଣ କିଛି
ଏ ପଢୁଛି ଫାଇନାଲ ଇୟର ହେଲା କଲେଜ ଯାଉଛି
ଆଜ୍ଞା ଆଜ୍ଞା ଆଉ ପାଠ ପଢା ଭଲ ଚାଲିଛି ଆଉ ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ କିଛି କୁହନ୍ତୁ
ହ ମୁଁ ତ ଯାଇଥିଲି ଥରେ କି ଯାଇଥିଲି ଗାଡିରୁ ହିଁ ବଥିଲି ଥିଲି କଲେଜ ଗଲାବେଳେ
ଗାଡ଼ିକୁ ପଡ଼ିିଯାଇଛନ୍ତି ଦୁର୍ ଦୁର୍ଘଟଣା ହେଇଯ ଆପଣ
ଆଜ୍ଞା ଆଜ୍ଞା ଯାଉଥିଲି ହାତ ମାଡ଼ ହେଇଥିଲା ଭୋଜିରେ ପେନ୍ ହଉଥିଲା
ଓ କିଛି ଆପଣଙ୍କ ଶରୀରର ଅଙ୍ଗ ଭାଙ୍ଗିନି ତ କୌଣସି ହାଡ଼ ଆପଣ ଭଲ ଆପଣ ଭଲ ଡାକ୍ତରକୁ ଦେଖାଇଛନ୍ତି ଏକ୍ସରେ କରରେଇଥିଲେ ଆପଣଙ୍କର
ଆଜ୍ଞା ଶ୍ରୀ କରିଥିଲି
କିଛି ବାହାରନି ତୁ ଆପଣଙ୍କୁ କଉ କି
ନାଇଁ ନାଇଁ ଖାଲି ହାତ ଟିକେ ପେନ୍ ହେଉଛି ଆଉ ସେ କାନ୍ଧରେ ଟିକେ ମାଡ଼ ହିଁ ହେଇଯାଇଥିଲେ
ତ ଆପଣଙ୍କୁ ଏବେ କେମିତି ଲାଗୁଛି ଭଲ ଅଛି ନା ଏବେ ବି ଆପଣଙ୍କୁ ସେମିତି ବିନ୍ଧାିଧ ହଉଛି
ହଁ ଏବେ ଟିକେ ଟିକେ ପେନ୍ ଅଛି ଚି ବେଳେବେେଳେ
ବିଧା ବିିନ୍ଧି ହେଉଛି ନା
ଆଜ୍ଞା
ଆପଣ ଟିକେ ମେଡିସିନ ଫେଡିସିନ କଣ୍ଟିନ୍ୟୁ କରନ୍ତୁ କାରଣ ଆପଣ ଯେତେ ଭଲ ରଖିବେ ଆପଣ ନିଜ ପାଇଁ ବହୁତ ଭଲ ଆପଣ ବୁଝନ୍ତୁ କାରଣ ଏଇ ସବୁ ବିନ୍ଧା ବିନ୍ଧି କ ଆପଣ ଛୋଟ କଥା ଭାବନ୍ତୁ ନାହିଁ ଛୋଟଥା ଭିଲେ ବିନ୍ଧା ବିନ୍ଧି ର ଆଗକୁ ରହିଲେ ବହୁତ ଅସୁବିଧା ଏବେ କିଛି ଦିନ ପାଇଁ ଭଲ ହେଇଯାଇପାରେ ଆପଣଙ୍କ ଆଗକୁ ବହୁତ ମାନେ କଷ୍ଟ ଦେଇ
ହୁଁ ଧୀରେ ଧୀରେ ବାହାରୁଛି ଫିଣି କମିଯାଉଛି ବାହାରୁଛି ହାତ
ହଁ ସେଇଥିପାଇଁ ତ ଆପଣ କହୁଛି କେତେଳେ ମାନେ ଭଲ ସ୍ଵାସ୍ଥ୍ୟ ଡକ୍ଟରଙ୍କୁ ଦେଖାନ୍ତୁ ଯିଏ ଆପଣଙ୍କୁ ଭଲ ଉପଦେଶ ଦେବେ ଯେ ଆଜ୍ଞା ଏଇ ମେଡିସିନ ଟି ଖାଇଲେ କି ଏଇ କ କାର୍ଯ୍ୟ କଲେ ଆପଣଙ୍କର ଆଉ କେବେ ବି ଜୀବନ ସାରା ସେ ଇଏଟା ବାହାରିବ ନାହିଁ ବୁଝିଲେ ନା। ଆଉ କଣ ସବୁଜ ପରିବା କଣ ଖାଉଛନ୍ତି।
ସବୁଜ ପରା ସେମିତି ଫଳ ପରିବା ଘରେ ସେମିତି ଖାଉଛି ଆଉ।
ଆପଣ ଭେଣ୍ଡି ବାଇଗଣ କଲରା ଏସବୁ ଖାଉଛନ୍ତି।
ନା ଭେଣ୍ଡି ମୁଁ ଖାଏ ନା କଲରା ହିଁ ଖାଏ।
ବଡ ଭାଇ ଆପଣଙ୍କୁ ଉପଦେଶ ଦଉଛି ଯେତେ ବି ଆପଣ ଖାଇବେ ସବୁଜ ପରିବା ଆପଣ ଅଧିକ ସ୍୍ୱାସ୍ଥ ସୁସ୍ଥ ରହିବେ। ବୁଝିଲେ ନା ଆପଣଙ୍କୁ ମେଡିକାଲ ଯିବାକୁ ପଡିବନି କେବେବି ସ୍ୱାସ୍ଥ୍ୟ ପାଇଁ ଆପଣ ଯେତେ ଅଧିକ ସବୁଜ ପରିବା ଖାଆନ୍ତୁ କାରଣ ସବୁଜ ପରିବା ବହୁତ ସ୍ୱାସ୍ଥ୍ୟ ପାଇଁ ଭଲ। ଆଉ ଆପଣ କଣ କିଛି ପଶୁ ପକ୍ଷୀ ରଖିଛନ୍ତି ଘରେ
ନାଇଁ କିଛି ପଶୁ ପକ୍ଷୀ ରଖିନି ପଶୁ ପକ୍ଷୀ କି ରଖିନି ଏବେ
ଆପଣ ସେ ସବୁ ଭଲ ପାଆନ୍ତିନି।
ନା ମୁଁ ରଖିନି ଭଲ ତ ପାଏ କିନ୍ତୁ ରଖିନି ଏବେ ରଖିକି ଭାବୁଛି।
ଆଜ୍ଞା।
ଆଜ୍ଞା ଆପଣ ରଖିଛନ୍ତି ଆଜ୍ଞା ଛୁଆ ପାଇଁ କେମିତି
ନା ମୁଁ ଏକ ବହୁତ ଭଲ ପାଏ। ସେ ମୋର କହିବାକୁ ଗଲେ ମୋ ଜୀବନ ଭଳି ମୁଁ ତାକୁ ବହୁତ ଯତ୍ନ ନିଏ। ତାର ସବୁ ଖାଇବା ପିଇବା ମୁଁ ନ ଖାଇବା ଆଗରୁ ତାକୁ ଖାଇବାକୁ ଦିଏ ସେ ରାତିରେ ମଧ୍ୟ ମୋ ପାଖରେ ଶୁଏ ସେ ମଧ୍ୟ ମୋତେ ବହୁତ ଭଲ ପାଏ ସେ ପଶୁ ଜାତି ହେଲେ ମଧ୍ୟ ମୋ ପ୍ରତି ବହୁତ ମାନେ ଆପଣ କହିପାରିବେ ବହୁତ ଯତ୍ନ ବି ସେ ମୋର ନିଏ ତା ତରଫରୁ ଯେତିକି ସେ କରିପାରିବେ ମୋର ବହୁତ କଥା ମାନେ ଆମ ଘର ଲୋକ ବି ବହୁତ ଖୁସି ହୁଅନ୍ତି ସି ଯେତେବେଳେ ମୁଁ କଥା ମାନେ ବୁଝିଲେ ନା ଆଉ ମୋର ଗୋଟେ ଶୁଆ ଅଛି ମୁଁ ତାକୁ କଥା କହି ଶିଖିଲେଣି ଆସ୍ତେ ଆସ୍ତେ ସେ ମୋ ନାଁ ଧରି ଡାକି ପାରୁଛି। ଆସ୍ତେ ଆସ୍ତ ନାଇ ନାଇଁ ଆସ୍ତେ ଆସ୍ତେ ଶିଖି ଶିଖି ଆଇଲାଣି ମତେ ଆଶା ଲାଗୁଛି ଯେ ଆଗକୁ ସେ ଭଲ ଶିଖ। କି ଯିବ ବାାଇିଲେ। ଚିକି ଯାଇପାରିବ ସେ ମୁଁ ଆପଣଙ୍କୁ ଉପଦେଶ କଛି ଘରେ ଗୋଟେ ପଶୁ ରଖନ୍ତୁ ଯଦି। ସେଥିପଁ ଆପଣଙ୍କୁ ବି ଭଲ ଲାଗିବ ତା ନେ ନଲା ଅଳକୁୁ ବୁଝିଲେ ତାହେଲେ ଆପଣ କଣ କହୁେ ପଶୁ
ଆଜ୍ଞା ଆଣି ରଖିବି ନିଶ୍ଚିନ୍ତ ଆପଣ ହ ଆପଣ ଗାଈ ହିଁ ରଖୁଛୁ ଆମେ ଗାଈ ଅଛି କିନ୍ତୁ ଆଜ୍ଞା
ଗୋଟେ ଘରେ ରଖ ଘରେୋଇ ପଶୁ ଜଣେ ରଖନ୍ତୁ ବୁଝିଲେ ମୁଁ ଏବେ ଭାବିଛି ଏକ ନୂଆ ଗୋଟିେ ବିଲେଇ ଆଣିକି ରଖିବି ଘର ପାଇଁ ବିଲେଇ ମୋର ସାନ ଭଉଣୀ ଅଛି ସିଏ ବିଲେଇ ଦେଖି ଭାର ଖୁସି ହୁଏ ତ ସେଥିପାଇଁମ ପୋଷା ବିଲ ରଖିବା ପାଇଁ ଭାବୁଛି ଆପଣ ଉପଦେଶ ଦଉ
ଆପଣଙ୍କର ଆଁ ଆଜ୍ଞା ମୁଁ ରଖିବି ଆପଣଙ୍କ ଗାଈ ଅଛି
ଆଜ୍ଞା ଆମର ଦୁଇ ଗୋଟିଏ ଗାଈ ଅଛି
ଗାଈ କେମିତି କଣ ମାନେ ତାଙ୍କର ଗାଈଙ୍କର କଣ ଅସୁବିଧା ହେଇଛି କି
ନା ନା କିଛି ଅସୁବିଧା ନାହିଁ ଆମେ ଏକ ମଝିରେକୁ ଆମ ଗାଈକୁ ଉଁ ମାନେ ଗୋଟେ ଭୋଜିରେ ସେ ଯୋଉ ପତ ପତ ଫୋପାଡ଼ିିଅନ୍ତି ସେଇଥିରେ ଆମ ଗାଈ ଯାଇକି ଖାଇ ଦେଇ ଥିଲା ଭୁଲରେ ବୁଝିଲେ ତ ସେ ଭୋଜନ ବହୁତ ମାନେ ପଚି ଯାଇଥିଲା ଭୋଜି ଭୋଜନ ଫୋପଡ଼ା ହେଲେ ପଚିଯାଇଥିବ ତ ଆମ ଗାଈ ଦେହ ବହୁତ ଖରାପ ହେଇଗଲା ତ ଆମେ ଏକ ନିକଟସ୍ଥ ଜଣେ ଭଲ ଡକ୍ଟର ଅଛନ୍ତି ପଶୁ ଡକ୍ଟର ତାଙ୍କୁ ଫୋନ କରିକି ଡାକିଲୁ ତୁ ସାର୍ ଏମିତି ଏମିତି ଅସୁବିଧା ସେ ସମୟରେସି ପହଞ୍ଚିଥିବାରୁ ଆମ ଗାଈ ଆଜି ସୁସ୍ଥ ତ ଆମ ମନ ବହୁତ ଖୁସି ଆ ମୋ ଆମ ମୋ ବୋଉ ବହୁତ ଦୁଃଖିତ ହେଇଥିଲେ ଯେତେବେଳେ ତାଙ୍କ ଦେହ ଖରାପ ହେଇଯାଇଥିଲା
ଆଜ୍ଞା ମାମା ଗଁର କଣ ହେଇଥିଲେ ମାମାଙ୍କର କଣ ହେଇଥିଲେ
କିଛି ହେଇନଥିଲା କାରଣ ସେଉ ଯୋଉ ଆମ ଗାଈ ଯୋଉ ଦେହ ଖରାପ ହେଇଯାଇଛି ଥିଲା ସେଥିପାଇଁ ତାଙ୍କ ମନ ଦୁଃଖ ହେଇକି ତାଙ୍କ ଦେହ ଖରାପ ହେଇକି ଆସ୍ତେ ଆସ୍ତେ ଲାଗିଲା ଯେତେବେଳେ ଗାଈ ଦେହ ଭଲ ହେଲା ତ ମାମା ବି ଭଲ ରହିଲା। ଆଉ କିଛି ମାନେ ତାଙ୍କର ମନରେ କିଛି ଭାବ୍ ଭାବନା ରହିଲାନି କିଛି ଖରାପ ଭାବନା, ତ ସେଥିପାଇଁ ତାଙ୍କ ଦେହ ବି ଏନା ଭଲ ଅଛି ପ୍ରଭୁଙ୍କ ଦୟାରୁ।
ଆଜ୍ଞା ।ଏବେ ପୁରା ଭଲ ଆପଣଙ୍କ ମାମାଙ୍କର ଆଜ୍ଞା ଆପଣ ମାନ ବୁଲାବୁଲି ଯାଇନାହାନ୍ତି।
ଆଜ୍ଞା ବୁଲାବୁଲି ତ କରୁଛୁ ସେତେବେଳେ ସାଙ୍ଗ ଶିଖୁଛୁ ସାଙ୍ଗ ସାଙ୍ଗ ସମୟ ହେଲେ ସାଙ୍ଗ ହେଇକି ସବୁ ଯିବାକୁ ଭଲ ପାଉଛୁ, ଏକା କୁଆଡେ ଯିବାକୁ ଭଲ ପାଉନୁ ବୁଝିଲେ ଆପଣ କୁଆଡେ ଯାଉଛନ୍ତି କି ପାଖା ପାାଖି ବୁଲିବା ପାଇଁ ସବୁବେଳେ, ମୁଁ ଆଜ୍ଞା ଆମର ଆମ ଓଡିଶାର ତ ସବୁଠୁ ପ୍ରସିଦ୍ଧ ଜାଗା ଗୋଟେ ଧାମ ରୁ ଜା ଯଦି ଗୋଟେ ଧାମ ଚାରି ଧାମ ରୁ ଜଗନ୍ନାଥ ପୁରୀ, ଆମେ ଯେତେବେଳେ ସମୟ ପାଉ। ଘର ଲୋକ ସାଙ୍ଗ ହଉ, ସାଙ୍ଗସାଥି ହଉ ଆମେ ପୁରୀ ଯାଉ ଠାକୁରଙ୍କୁ ଦର୍ଶନ କରୁ। ତାପରେ ସମୁଦ୍ର ଫମୁଦ୍ର ରେ ଟିକେ ଗା ଇ ସାଙ୍ଗ ମାନେ। ଏଇ ସ୍ମୃତି ମନେ ରଖୁ, ଆ ଏତିକି ହେଲା କଥା ଆଜ୍ଞା ଆଉ ଆପଣ ଯାଇନାହାନ୍ତି କେବେ ଶ୍ରୀମନ୍ଦିର? କେବେ ବଡ ଦାଣ୍ଡରେ ଶୋଇଛନ୍ତି ଏକୁଟିଆ?
ଏକୁଟିଆ ନା କେବେ ଶୋଇନି । କିନ୍ତୁ ସାଙ୍ଗସାଥୀ ର ଯାଏ ଶୋଇନୀ। ଶୋଇ ଆଗକୁ ଭାବ ଭାବୁଛି ଏବେ ଯିବୁ ବୋଲି।
ଆଜ୍ଞା ଥରେ କେବେ ଆନନ୍ଦ ନିଅନ୍ତୁ କୌଣସି ଘର ଭଡା ରଖନ୍ତୁ ନାହିଁ, କେବେ ଥରେ ଶ୍ରୀମନ୍ଦିରରେ ସୁ ଆ ବଡଦାଣ୍ଡର ଶୁ । ଶୁଅନ୍ତୁ ପ୍ରଭୁଙ୍କ ପାଖରେ। ଆପଣ ଜାଣିପାରିବେ କେତେ ସୁଖ, କେତେ ଶାନ୍ତି ଲାଗିବ ଆପଣଙ୍କୁ ବୁଝିଲେ। ଆଉ କଣ କୁହନ୍ତୁ ଆଜ୍ଞା, ଆଜ୍ଞା ମୁଁ ଗୋଟେ କଥା କହୁଛି ଆପଣଙ୍କୁ? ଆମେ ଏଇ ବିଷୟରେ ପରେ ଟିକେ କଥା ହେବା? ବୁଝିଲେ ଆଜ୍ଞା ।ରହୁଛି ଭାଇ ଧନ୍ୟବାଦ।
ଆଜ୍ଞା ଭାଇ, ଆଜ୍ଞା ଆଜ୍ଞା।
ଆପଣ ରଖିବେ ଗୋଟେ । ଗୋଟେ ଯାହାହେଲେ ବି ପଶୁ ବୁଝିଲେ ରହୁଛି ସାର୍।
ଆଜ୍ଞା ଆଜ୍ଞା ଭାଇ।